ହ୍ୟାଲୋ।
ହଁ କଣ କରୁଥିଲ?
ହଁ ସାଙ୍ଗ କଣ କରୁଛ?
ଏଇଠି ହଷ୍ଟେଲକୁ ଆଜି ଯିବେ ହେରି ତ ଟିକେ ବାହାର କରୁଥିଲି ଡ୍ରେସ ପତ୍ର।
ଓହୋ ମୁଁ ଏଇ ଘରେ ଅଛି ଆଉ। ମୁଁ କହିଲି ସାଙ୍ଗ କୁ ଟିକେ ଫୋନ କରେ କଥା ହେବା ଇଛା ବୋଳିକି। ଆସିଛି କେମିତି କଣ ଆୟୋଜନ କରିବା ଆଉ।
ଓହୋ। ହଁ ମୁଁ ବି ଭାବୁଥିଲି ଏବେ କଲ କରିଥାନ୍ତି ଯେ ତମେ ତ କଲ କରିଦେଲ ଆଉ। ପ୍ୟାକିଂ କରିସାରିଲା ପରେ ହୁଁ।
ହଁ ସାଙ୍ଗ ଆଉ କେମିତି କଣ ଦୀପାବଳି ଆୟୋଜନ କରିବା। ଆଗ ଥର ଭଲ ସେ ପାଳିଥିଲେ ଦୀପାବଳୀ। ଆଉ ଏଥରେ କଣ କଣ ବାଣ ଆଣିବ। ଆଉ ସେମିତି ଦୀପ ଲଗେଇବ ଘର ବାରଣ୍ଡା ସବୁଆଡ଼େ ଯୋଉ ଦୀପ ଲଗେଇବ ନା ମହମତୀ ଲଗେଇବ କେମିତି କଣ ଆୟୋଜନ କରିବ ଟିକେ କୁହ।
ମୁଁ ମହମବତୀ ଆଉ ଦୀପ ଦିଟା ଯାକ ଜଳାଏ। ଆଉ ବାଣ ମତେ ଫୁ ଫୁଟେଇ ଆସେନି ଖାଲି ଯୋଉ ଝରଝରି ବାଣ ଥାଏ ସେଇଟା ଫୁଟେ ଆଉ ଯୋଉ ରସୁଣ ବାଣ ଆଉ ଲଙ୍କା ବାଣଟେ ବି ମାନେ ମୁଁ ଫୁଟେଇ ପାରିବିନି।
ଲଙ୍କାବାଣରେ ଗୋଟେ କାଗଜ ଖଣ୍ଡେ ଚିରିଦବ। ସେ ସେଠ ଦେଖି ଆଗ ତାଗଷ୍ଟୋଛି ଲେଟ ରେ ଫୁଟିବ ସେମିତି କଲେ ହବ। ଡାଇରେକ୍ଟ ଯଦି ହଁ ତା ଏଥର ବାରୁଦରେ ଖାଲି ଯୋଉ ବାଣର ବାର ଯଦି ଲଗେଇବ ତାହେଲେ ସେଇଟା ଅସୁବିଧା ଏମିତି ହେଇ ଫୁଟେଇଲେ ଫୁଟିବ।
ନା ମତେ ମାନେ ଦିଆସିଲି ଟା ହେଇ ବାଣ ପାଖକୁ ନେବାକୁ ବି ଡର ଲାଗେ।
ଓହୋ ହଉ।
ଆଉ
ତମ ଆଡ଼େ ଦୀପାବଳି କେମିତି କଣ ପାଳନ କରାଯାଏ। ମା କାଳୀ ଠାକୁରଙ୍କର ତ ପୂଜା ହୁଏ ପୂଜା ଯୋଉ ହଉଥିବ ତାଙ୍କର କେମିତି କଣ ପୂଜା କରନ୍ତି। ଆଉ ଦୀପାବଳି କରନ୍ତି ଆମ ଆଡ଼େ ତ ହେଲା ଦୀପାବଳିକୁ ଠାକୁରଙ୍କ ପୂଜା କରାଯାଏ ବହୁତ ଦିନ ଧରି ମା ରୁହନ୍ତି। ଆମର ଯୋଉଠି ପୂଜା ହୁଏ ଆଉ ପ୍ରତ୍ୟେକ ଦିନ ବହୁତ ଭକ୍ତ ମାନ ଯାଆନ୍ତି ଦର୍ଶନ କରିବା ପାଇଁ ଠାକୁରଙ୍କୁ। ଲାଷ୍ଟ ଦିନ ଦୀପାବଳି ଯୋଉଦିନ ହୁଏ, ସେଦିନ ବଜାରରୁ ସମସ୍ତେ ଦୀପ ମହମବତୀ ଆଉ ଛୋଟ ବାଣ, ବଡ ବାଣ, ଛୋଟ ଛୁଆଙ୍କ ପାଇଁ ବନ୍ଧୁ ଘରେ ଯୋଉ ଟିକିଲି ବାଣ ସବୁ ଆଣ ବି ସମସ୍ତଙ୍କ ଘର ଆଲୁଅରେ ପୁରା ଭର୍ତ୍ତି ହେଇଯାଏ। ଦୀପାବଳି ସନ୍ଧ୍ୟାାରୁୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ସମସ୍ତେ ଦିପ ଲଗେଇଥାନ୍ତି ଆଉ ଯେତେବେଳେ ଆକାଶ ଦୀପ ଯୋଉ ବିକ୍ରି ହଉଛି ବଜାରରେ ସେଇଟା ବି ସମସ୍ତେ ଆଣିକି ଛାଡୁଛନ୍ତି ଉପରକୁ ଜଳେଇକି। ବହୁତ ସୁନ୍ଦର ଦେଖାଯାଏ। ଆଉ ହେଲା ଦୀପାବଳିରେ ସମସ୍ତେ ନିଜ ନିଜ ଇଛାରେ ମନ ପସନ୍ଦର ବାଣ ସବୁ ଆଣିକି ରଖିକି ଫୁଟାନ୍ତି ଆଉ। ସେଦିନ କେତେ ଆଲୋକମୟ ଦେଖାଯାଏ ପୁରା ଗାଁ ଅ ସବୁ ଦେଖାଯାଏ। ସେମିତି ବଢିଆ ଲାଗେ ବହୁତ ଖୁସି ଲାଗେ। ଆଉ ଛୋଟ ଛୋଟ ଯେତେବେଳେ ଥିଲୁ। ଆମ ବାପାଙ୍କୁ କହିବୁ ବାପା ଆଉ ହଁ ମୋ ପାଇଁ ସବୁ ପ୍ରକାର ବାଣ ଆଣିଦବ। ବାପା କୁହନ୍ତି ନା ଖାଲି ଝିରିଝିରିଆ ଆଣିବୁ ଆଉ ସେଇ ବନ୍ଧୁକ ବାଣ ଆଣିବୁ ଆଉ କିଛି ବାଣ ଆଣିବୁନାଇଁ। ଫୁଟେଇ ପାରିବୁନି ହାତ ପୋଡିଯିବ, ଏମିତି କହିକି ବୁଝେଇଥାନ୍ତି। ଆଉ ଏବେ ତ ବଡ ହେଲା ତୁ ନିଜେ ଯାଇକି ନିଜେ ବାଣ କିଣିକି ଆଣିକି ଆ ଫୁଟଉଛୁ ଆଉ। ଆ ତୁମେ କେମିତି ଫୁଟାଅ ବାଣ କେମିତି ବାପାଙ୍କୁ କୁହ ବାପା କଣ କୁହନ୍ତି
ହୁଁ ଆମର ତ ମାନେ ଯଉ ଦୀପାବଳି ପୂର୍ବରୁ ଦିଇ ତିନି ଦିନ ପୂର୍ବରୁ କି ଗୋଟେ ଦିନ ପୂର୍ବରୁ ଯୋଉ ପିଣ୍ଡ ଦିଆଯାଏ। ପୂର୍ବ ପୁରୁଷ ମାନଙ୍କୁ।
ହଁ ବଡ ବଡିଆଙ୍କୁ ଡାକନ୍ତି ଯୋଉ।
ହଁ ସେତେବେଳେ ଆମେ ସମସ୍ତେ ଯାହାବି ଯିଏ ଯୋଉଠି ଥାଆନ୍ତି ଆସନ୍ତି। ଆଉ ଅଲଗା ହେଇକି ଖାଇଲେ ବି ସେଦିନ ଗୋଟେ ହାଣ୍ଡିରେ ସମସ୍ତେ ପୁରା ଫ୍ୟାମିଲି ଖାାଉ।
ହଁ।
ମାନେ ଯେତେ ଦିନ ଯୋଉ ପିଣ୍ଡ ଦେଇଥାଉ ତାପରେ ଯୋଉ ଦୀପାବଳି ଦିନ ତାଙ୍କୁ ଅ ପିଠା ପଣା, କି ଭଲ ଖାଇବା ଜିନିଷ କରିକି ମାନେ ଯାହା ଭଲ ଲାଗୁଥିବ ତାଙ୍କୁ ସେଇ ଅନୁସାରେ ତାଙ୍କୁ ମାନେ ତାପରେ ବାଟ ବାଟଉ। ମାନେ ତାପରେ ଆମେ ବାଣ ଫୁଟାଉ। ମୁଁ ତ ବାଣ ଫୁଟେଇ ପାରେନି ମୋ ମୋ ସାନ ଭାଇ ଟା ଫୁଟାଏ। ଆଉ ଲିଚ ଚୁ ଲଗାଉ ଆମ ଛାତ ଉପରେ। ଦୀପ ଜାଳୁ ଆଉ ବୋଉ ପିଠ ପିଠା କରିଥାଏ।
ସାଙ୍ଗ ମାନଙ୍କୁ ସହିତବାଣ ଫୁଟେଇଛ ନା?
ହଁ ସାଙ୍ଗମାନାନଙ୍କ ସହିତ ବାଣ ଫୁଟାଏ। ଆଉ ମାନେ ବାଣ ତ ମତେ ଫୁଟେଇ ଆସେନି, କିନ୍ତୁ ଲୋକ ଯାଉଥିବା ରାସ୍ତାରେ ଆମେ ଛାତ ଉପରେ ଯୋଉ ମାନେ ଫୁରୁଷା ବାଣ ଗୁଡ଼ାକୁ ନେଇକି ଯାଇ ଯାଇକି ଏଠି ଯୋଉଡା ଜଳୁ ନଥିବ ସେଇ ବାଣ ଗୁଡାକୁ ନେଇକି ଯାଇକି ଲୋକଙ୍କୁ ଡରାଉ ଛାତ ଉପରେ ମାନେ ଛାତ ମାନେ ତଳେ ଲୋକ ଚାଲିକି ଯାଉଥିବେ। ଆମେ ଛାତ ଉପୁରରୁ ଯିବୁ ଆଉ ମିଛଡାରୁ କହିବୁ ବାଣ ଫୁଟିଲା ବୋଲି କି
ହଁ ଆଉ ମୋର ସେମିତି ମୁଁ ଥରେ ବାଣ ଫୁଟଉଥିଲି। ମୋ ସାଙ୍ଗର ମୋର ବି ଧରିକି ଫୁଟଉଥିଲୁ ଛୋଟ ଯୋଉ ନେମିକି ବାଣ ଯୋଉ ଆସେ। ତିନି ଜଣ ଫୁଟଉଥିଲୁ ଗୋଟେ ଚଉରାରେ ମହମବତୀ ଜଳା ହେଇଥିଲା। ଆଉ ସେଇ ମହମବତୀରୁ ଲଗେଇକି ଫିଙ୍ଗୁଥିଲୁ ବାଣକୁ। ମୁଁ ବି ପାଞ୍ଚ, ଛଅଟା ବାଣ ଫିଙ୍ଗି ଦେଇଛି ଆଉ ଗୋଟେ। ମୁଁ ଲଗେଇଥିଲି କିନ୍ତୁ ମୋତେ ଲାଗିଲା ଲାଗିନି ନା କଣ ଆଉ। ଉଁ ଥରେ ଲଗେ ମହମବତୀ ପାଖରେ ଛାଡିଦେଲି ଲାଗି ସେ। ଆଉ ସେଇଠି ଫୁଟିଗଲା ଆଉ ସେ ମୋ ମୁଦି ଇଏ ହେଇଗଲା। ଆଉ ଥରେ ଏମିତି ବହୁତ ଥର ଏମିତି ହେଇଛି। ହାତ ପାଖରେ ବି ଫୁଟି ଯାଇଥିବ ବହୁତ ସେତେବେଳେ ପୁରା ଆଉ କାନକୁ କିଛି ଶୁଭିବନି। ପାଖରେ ବାଣ ଟା ଫୁଟିଲେ ପୁରା ବଧିରା ଭଳିଆ ଲାଗିବ। ଆଉ କିଛି ଶୁଭେନି ଆଉ ଆଉ।
ପିଲାମାନେ ସେମିତି କରନ୍ତି।
ହଁ ସେ ଡରନ୍ତିନି ସେମାନେ ବି ସେଇମାନେ କରନ୍ତି ଆଉ।
ଆଉ ଯୋଉ ହଁ ତାଟିଆ ଦେଇ ଦେଇକି। ମାନେ ଯୋଉ କଂସା କି ବେଲା ଦେଇ ଦେଇକି ତାକୁ ଘୋଡେଇ ଦିଅନ୍ତି ସେଟା ଉପରକୁ ଏମିତି ଉଠିଯାଏ।
ହଁ ସେ ଭଳିଆ ବି କରନ୍ତି ଆଉ ଏବେ ତ ଆହୁରି ନୂଆ ନୂଆ ପ କାର ବାଣ ବାହାରିଲାଣି। ସେତେବେଳେ ଆମ ବେଳେ ଥିଲା ତାଳ ଫୁଟକା ଥିଲା। ଲଙ୍କା ବାଣ ଥିଲା ନିମିକି ବାଣ ଥିଲା ଆଉ ନଡିଆ। ବମ ଥିଲା। ଆଉ ଟିକିଲି ବାଣ ଥିଲା ଯୋଉଟା ବନ୍ଧୁକରେ ଫୁଟାନ୍ତି। ସେଇଟା ଆଉ ଝୁରଝୁରି ବାଣ ଥିଲା। ଧପଧପି, ଝୁରଝୁରି, ରକେଟ, ସାପ ଅଁ। ହଁ ଆଉ କଣ ଆଉ ହେଲା। ଏମିତି ଅ ଅନେକ ଅନେକ ପ୍ରକାର ବାଣ ଥିଲା ଆଉ। ସବୁ ବାଣ ତ ଘରେ ଦିଅନ୍ତିନି। ଆ କୁହନ୍ତି ଛୋଟ ପିଲା ତୁ ଏଇ ବାଣ ଗୁଡା ଫୁଟେଇବୁନି ହାତ ପୋଡି ଯିବ। କହିକି ବେଶୀ ବାଣ ଦିଅନ୍ତିନି ଅଳ୍ପ ବାଣ ଦିଅନ୍ତି। ଓ ସନ୍ଧ୍ୟାବେଳେ ଆସିକି। ବାଣ ଫୁଟେଇବା ପୂର୍ବରୁ ଆଗେ ସବୁ ଜାଗାରେ କହିବେ ଦୀପ ଲଗେଇଦେ ମହମବତୀ ଲଗେଇଦେ। ଆଉ ଲଗେଇ ସାରିଲା ପରେ ଯାଇକି ବାଣ ଫୁଟେଇବୁ। ଆଉ ମୁଁ ସେଇଠୁ। ଦୀପ, ମହମବତୀ ନେଇକି ସବୁ ଜାଗାରେ ଦିଏ। ଲଗେଇଦେ ଲଗେଇ ସାରିଲା ପରେ ସାଙ୍ଗସାଥି ମାନ ଲଗେଇକି ବାଣ ଫୁଟାଏ ଆଉ ଆଉ ଘରେ ଯାହା ପିଠା ପଣା କରିଥାନ୍ତି ତାକୁ ଖାଉ ଖାଇ ସାରିକି ଦୀପାବଳୀ ଏମିତି ପାଳନ କରୁ ଆଉ।
ହଁ ଆମ ଆଡେ ବି ଆଉ ମୋ ଅଜା ଘର ଗାଁରେ। ଧୁମଧାମରେ ଆମ ଆଡେ ତ ପା କାଳୀ ପୂଜା ହୁଏନି। ଉଁ ଖାଲି ହୁଏ ଖାଲି ମୂର୍ତ୍ତି ହୁଅନ୍ତି ଖାଲି ପୂଜା କରିଦିଅନ୍ତି ଆଉ ମୋ ଅଜା ଘର ଗାଁରେ ପୁରା ଯାତ୍ରା ହୁଏ କାଳୀପୂଜାର ଆମେ କାଳୀ ମାନେ ଦୀପାବଳି କୁ କାଳୀ ପୂଜା ଦେଖିବାକୁ ଯାଉ ଭାରି ମୋ ଅଜା ଘର
ଅହଁ।
ସେଇଠି ତାଙ୍କର ପୁରା ଯାତ୍ରା ପଡ଼େ ଆଉ କେତେ ସାରା ବ ଦୋକାର ବଜାନ ବଜାର ସବୁ ପଡ଼େ ତାପରେ ଖାଇବା ଜିନିଷ ବି ପଡ଼େ ଚାଟ, ଗୁପଚୁପ ଆଉ ଯାତ୍ରା ବି ପଡେ ଆଉ ହୁଁ ସେମିତି ଆଉ।
ଆମର ବି ଏଠି କାଳୀପୂଜା ହୁଏ ଆମର ଗୋଟେ ବସଷ୍ଟାଣ୍ଡ ଅଛି ସେଠି ସବୁ ଦୋକାନ ଯୋଉମାନେ ଦେଇଥାନ୍ତି ସେମାନେ ଚାନ୍ଦା ଆଦାୟ କରିକି ଉଁ ଯାତ୍ରା କରନ୍ତି ଠାକୁର ମେଢ ତିଆରନ୍ତି ପୂଜା କରନ୍ତି ଚାରି ପାଞ୍ଚ ଦିନ ହୁଏ ଯାତ୍ରା ହୁଏ ଆଉ ଉମ ମୀନା ବଜାର ପଡେ ବହୁତ ପ୍ରକାରର ଦୋକାନ ବା କରନ୍ତି ଯେମତି ଖେଳନା । ବେଲୁନ ଦୋକାନ ଆଉ କିଛି ଖାଇବା ଦୋକାନ। ଆଉ ଷ୍ଟେସନାରୀ ଦୋକାନ ଅଛି ଯୋଉ ଛୁଆଙ୍କର ସଜ ହବା ଜିନିଷ ସେଗୁଡା ବି ବିକ୍ରି କରନ୍ତି। ଆଉ ସମସ୍ତେ ବହୁତ ଆଡୁ ବି ବହୁତୁ କା ପାଖ ଗାଁ ଲୋ କ ଆସିକି ଠାକୁର ମାଙ୍କୁ ଦର୍ଶନ କରିକି ଯାଆନ୍ତି। ବୁଲି ବୁଲାକି ଯାଆନ୍ତି ଆଉ ବ ଯାତ୍ରା ବି ଦେଖନ୍ତି। ଯାତ୍ରା ଦେଖନ୍ତି ଶେଷ ହୁଏ ଯୋଉ ଦିନ ମାଆଙ୍କୁ ବିସର୍ଜନ କରାଯାଏ ସେଦିନ ବି ହେଲା। ଧୁମଧାମ ରେ ବହୁତ ଧୁମଧାମ ରେ ବାଜା ନାଚ ଗୀତ ସହିତ ମାଙ୍କୁ ବିସର୍ଜନ କରନ୍ତି ପୁଣି କୁହନ୍ତି ଆର ବର୍ଷକୁ ଆସିବେ ମା ପୁଣି ଆମେ ଆର ବର୍ଷକୁ ଅ ପେକ୍ଷା କରନ୍ତି ଆଉ ମାଙ୍କୁ ବିସର୍ଜନ କରିସାରିବା ପରେ ଆଉ। ଏମିତି ଆମ ଆଡେ ବି ସେଇଭଳିଆ ବହୁତ ଭଲ ଭାବରେ ହୁଏ। ଆଉ ଆଗୁରୁ ସାଙ୍ଗ ଗୋଟେ ଥିଲା ଯୋଉ ଭଳିଆ ଛୋଟ ଥିଲାବେଳେ ସେମତି ଦେଖ୍ ଦୀପାବଳି ଆସୁ କି ରଜ ଆସୁ କି ଯାହା ବି ଯେ କୌଣସି ପର୍ବ ଆସୁ ଯେମିତି ଖୁସି ଲାଗୁଥିଲା ଆଉ ଏବେ ତ ନାହିଁ। ଆଉ ଏବେ ବାଣ ବି ହେଲା ବହୁତୁ ଫୁଟେଇବା ପାଇଁ ମନା କରୁଛନ୍ତି, ଆଉ ବି ଫୁଟେଇବା ପାଇଁ ଏତେ ଇଚ୍ଛା ହଉନି। ସେତେବେଳେ ଉମ୍ ଇଚ୍ଛା ଥିଲା ଯେ ସବୁ ବାଣ ଫୁଟେଇବୁ ବଡ ଛୁଆମାନେ ଯୋଉ ବାଣ ବି ଫୁଟଉଛନ୍ତି ସେଗୁଡା ବି ଆମକୁ ଦିଅ। ଘରେ ଜିଦି ଧରିବୁ ଆଉ ବାପା ମତେ ଏଇ ବାଣ ଆଣିଦିଅ। ନିହାତି ବାପା କୁହନ୍ତି ନା ଛୋଟ ବାଣ ଫୁଟେଇବୁୁ ତୁ ଛୋଟ ଛୁଆ। ନାଁ ଏବେ ବାଣ ଆଣିଲେ ବି ଫୁଟେଇବା ପାଇଁ ହିଁ ଏତେ ଇଏ ନାହିଁ।
ହୁଁ ସେତେବେଳେ ଇଚ୍ଛା ଥାଏ କିନ୍ତୁ ପଇସା ନଥାଏ। ଏବେ ପଇସା ଥାଏ କିନ୍ତୁ ଇଚ୍ଛା ଗୁଡା ସବୁ ମରିଯାଏ ଆଉ।
ହଉ ଆମର ଏ ସବୁ ଧୀରେ ଧୀରେ କମିଗଲାଣି ଇଚ୍ଛାଟା ଆଉ। ଛୋଟ ଥିଲାବେଳେ ନା ବଡ ହେଲାଠୁ ଅଲଗା ହବୁନି।
ହୁଁ ହୁଁ। ହଉ ସାଙ୍ଗ ରଖୁଚି।
ହଉ ସାର୍।